ହେଲ ଶୁଭ ସନ୍ଧ୍ୟା
କଣ କରୁଛୁ?
ପାଠ ପଢୁଛି।
ଠଛି ଏବେ।
ହଁ
ଭାଇ ତ ଖାଇ ସାରିଲୁଣି।
ନା
ହଉ
ନା ସାରା ସ ବା ଆଉ ଟିକେ ଗଲେ।
କଣ ଜଳିକିଆ ନା ରାତି ଖାଇବା?
ଏକାଥରେ ରାତି ଖାଇବା।
ଇ ଚ ର ରୋଷେଇ ସଇଲାଣି?
ନାଁ ରୋଷେଇ ହେଇନି ହବ।
ମାନେ ଶୋଷ କରୁଚି ମାନେ ହିସାବ ବାଆରେ।
ଓ।
ତୋର କମ୍ପ୍ଲିଟି ଆ
ଖରା ଯୋଗୁ ଗରମ ଦିନ
ତୋର ମାନେ ପୁରଣ ହେଲାଣି ନା ହେଇନି?
ନାଁ ଦୁଇ ନମ୍ବର ଚାଲଚି।
ଉଁ ଦୁଇ ନମ୍ବର ଚାଲଚି।
ହଁ ଏଟା ସେ ଏଟା ଦ୍ଵିତୀୟ।
ଫଟ ତମେ ଗୋଟିଏ ମାନେ ତୋର ପାଂଶଟା ଆଗେ ହେଇସାଇଲାଣି? ବାବା ପାଂଶଟା ହେଇକିରି ଦ୍ଵିତୀୟ।
ପାଂଶଟା ହେଇକି ଏଇଟା ସାତ ନମ୍ବର୍ ହେଲା ମାନେ ଦୁଇ ନମ୍ବର।
ବଢ଼ିଆ। ବଢ଼ିଆ ବଢ଼ିଆ ଆ ପରେ ମୁଁ ପୁଣି ତତେ କରିବି ଠିକ୍ ଅଛି।
ହଁ।
ଆଉ ସନ୍ଧ୍ୟା ସମୟ କେମିତି ଲାଗୁଚି?
ବହୁତ ବଢ଼ିଆ ମୋର ଘରେ ମୁ ମାର୍କେଟକୁ ଦେଖୁଥୁଲି।
ଁ ଆ ଘରେ ସବୁ କଁ କରୁଚନ୍ତି?
ଘରେ ମା ବ ଇଚନ୍ତି ବାହାରେ ଅଁ ଝିଅ ମୋଆଲ୍ ଦେଖୁଚି ଆଉ ଏଠି ଆମ ଛୋଟ ଝିଅ ପାଠ ପ ସେ
ଏଇ ହି
ବର୍ଣ୍ଣବୋଧ ବଢ଼ୁଚି।
କଣ ନାଁ ଗରମ ହୋଉଚି ରୁ ପ୍ରବଳ।
ହୁଁ ତମ ସବୁ କଚ କରଚନ୍ତି?
ମୋ ଟି ଭି ଦେଖୁଚନ୍ତି।
ଭଲ ଆଉ ହଁ।
ଆଉ କାହା ସହ କରଥିଲ୍ କଥା ହେଇଥିଲୁ ନା କଥା ହେଇନଥିଲୁ?
ନାଁ ଘର ଫୋନ୍ ରେ କଢିଲି ଆଉ
ଅହ।
ଆଚ୍ଛା ଆଚ୍ଛା।
ଆଉ କ କାଆକୁ
ପାଠ ପଢ଼ିବୁନୁ?
ଇ ମୁଁ ନାଁ?
ଫୁଲ କରଚି ହଁ।
ମୁଁ ଆଉ କଣ ପଢିବି ତୋର ପରୀକ୍ଷା ପାଇଁ ମାନେ ଆୟୋଜନ କେମିତି ଚାଲିଛି? ଠିକଠାକ ଆରମ୍ଭ କଲୁଣି ନା କରିନୁ
ହଁ କରିଛି
ହୁଁ ମନ ଦେଇ ପଢ଼
ହୁଁ
ପରକ୍ଷା ତାରିଖ ବାହାରି ଗଲା ପୁରା ନା ନା ମୁଁ ଆଉ କହନି ମତେ ଆଉ ମତେ ଆଉ ସମୟ କାଇଁ? ସମୟ ହବନି ପୁଣି କାଲି କାଲି ଯୋଉଠି ପଢିନଥିଲେ
ହୁଁ
ଏଇଠି କରିବୁ
ହଉ
ହୁଁ ି କରିବା ସେଇଠି କଥା ହେବା
ହଁ
ଦେ ଖି ପଲ ମୁଁ ଭାବୁଥିଲି କ ଦେଖିବା ଗଲା ବେଳେ ନହେଲେ ଆସିଲା ବେଳେ ଥା ହେଇଯିବା ଆଉ
ହଁ
କାଲି ଚେଷ୍ଟା କରିବା ଶୀଘ୍ର ଯିବାକୁ ଆମର ଏଥର ଡେରି ହେଇ ହେଇ ହେଇ ହେଇଯାଉଛି ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ପୁରା ଡେରି ଆମେ ଆଗରୁ ଗଲା ବେଳକୁ କେହି ଆସୁନଥିଲେ ଏଇନା ଗଲା ବେଳୁ ସବୁ ଆସିିକି ଫିଲପ୍ ହେଇଯାଉଛନ୍ତି
ହଁ
ଶୀଘ୍ର ଉଠି ଯିବି ଶୀଘ୍ର କାମ ସରିବ
ଆ ମୁଁ ବି ଟିକେ ଜଲ ଶି ସେଇଟା କରିବି
ଜଳିଖିଆ ଖାଉନ କି ସନ୍ଧ୍ୟା ବେଳେ?
ନା ନା ମୋର ନାଇଁ ଜଳଖିଆ ଖାଇବା ଜଳଖିଆ ଖାଇବା ଆମର ନାଇଁ
ବ ବଜାର ଟା ପାଖରେ ନାଇ ନାଇ କରୁଛୁ
ବଜାର ପାଖରେ ଗୃହ କାର୍ଯ୍ୟ ସାରିଦେଇଛୁ?
ହଁ ଗୃହକାର୍ଯ୍ୟ ସରିକି ଫୋନ୍ ଟାକୁ ଟିକେ ମାନେ କଣ ତାକୁ ଫୋନ୍ ଟାକୁ ବି ଖାଇବାକୁ ଟିକେ ଦଉଥିଲି। ହେଲା ଦେଇ କି କାଢିଛି ତ ମାନେ ପେଟ ଫୁଲ ପେଟ ଫୁଲ କଲିନି ଫୋନ ର ଲେଟ ଫୁଲ କଲିନି ହୁଁ ବନ୍ଦ କରିଦେଲି ଏତିକି ଖାଇଲା ଆଉ ଅଳ୍ପ ଥିଲା ପୂରା ଅବେ ପାଞ୍ଚ ଭାଗ ଭଳିଆ ଆଉ ନେଇ ଆସିଲି ତାପରେ ସେପଟୁ ପୂରା
ଲେଖିବା
ହ ମୁଁ ଭାବୁ ମୁଁ କଉ କରିନି ଅଛି ତ ଯାଇକି ମାନେ ସେ ଆ ଦୁଇ ତିନି ଦିନ ତ ମଝିରେ ଅଛି ଟା ସମୟ ଦେଖାଯାଉ କଣ ହଉଚି। ସାର ତ କହି ଦଉଚନ୍ତି ଦେଖୁନାହାନ୍ତି।
ମୁଁ ଭୁଲି ଯାଇଚି କଣ ଦେଇଥିଲେ।
ଆଜି କଣ ଦେଇଥିଲେ କି? ଆଜି କଣ ଦେଇଥିଲେ?
ଇଂରାଜ ଇଂରାଜୀର ବ୍ୟବହାର ତ କରିହବନି।
ସେଇ ଦେଇଥିଲେ କ୍ରିୟାକୁ କରିକି ଦେଖିବା ପାଇଁ ଆଉ। କୋଡିଏ ଟା ଲେଖାଏ ଆଉ ସବୁ କହିଥିଲେ ତାର ସବୁଥିର କୋଡିଏଟା କୋଡିଏଟା। ଭବିଷ୍ୟତ ବର୍ତ୍ତମାନ କଥା ପୁଣି ଆଜି ଶୁଣୁ ଶୁଣୁ ଆଜି ଯାହା ସବୁ କହିଥିଲେ ହେଲା ସେଇ ସବୁର କୋଡିଏ ଟା ଲେଖାଏ କେବଳ ଆମ ସମସ୍ତଙ୍କୁ କହିନଥିଲେ ଜଣଙ୍କୁ ଜଣକୁ କହୁଥିଲେ କିନ୍ତୁ ଆଉ ଜଣେ ବହୁତ ବହୁତ ବୁଦ୍ଧିମାନାନ ବ୍ୟକ୍ତି ଆମର ଯିଏ କିି ଆଗରେ ବସିଥିଲେ ସିଏ କହିଲେ ସାର୍ ଘର ପାଇଁ କଣ ଦଉଚନ୍ତି ସାର କହିଲେ ମୁଁ କହିଲି ପରା। କହିଲେ ସେ ସମସ୍ତଙ୍କୁ ଦେଇନଥାନ୍ତି। ସେ ବୁଦ୍ଧିମାନ ମାନେ ମହାନ ବ୍ୟକ୍ତି ଜଣକ ପଚାରିଲେ ସାର୍ କହିଲେ ଆଉ କଣ କରିବା। ତ ତେଣୁ ମହାନ ମହାନ ବ୍ୟକ୍ତି ମାନେ ଅଛନ୍ତି ମୁଁ ଠିକ ଅଛି? ମୁଁ ତାଙ୍କୁ କହିଲି କି ଆପଣ ବସିଛନ୍ତି କଣ ପାଇଁ ଆପଣ ମାନେ କରୁନାହାନ୍ତି ସାର ଘର ସେ ସବୁ ଦେଇଚନ୍ତି କାର୍ଯ୍ୟ
ଅ ହଁ।
ଘରେ କରିନେବି। କଣ ଦେଖା କରୁଚନ୍ତି ଆମ ଆଉ ଆମ ମାନଙ୍କର ସମୟ ବି ଆମ ମାନଙ୍କର ବି ସମୟ ଯାଉଚି ସାରଙ୍କର ବି ଆମ ଶିକ୍ଷକଙ୍କର ବି ସମୟ ସେଠି ଯାଉଚି। ଏଇ ଭଳିଆ ଉମ ମାନେ ମହାନ ମହାନ ବ୍ୟକ୍ତି ମାନଙ୍କୁ ଆଉ କଣ କହିବାକୁ ପଡିବ। କୁହନ୍ତିନି କାଲା ଆଗରେ ମୂଳା ଚବେବୋ ଯାହା ଏମାନଙ୍କୁ କହିବା ସେଇଆ। ଏମାନେ ଭାବୁଚନ୍ତି ଏମାନେ ଭାବୁଚନ୍ତି ସେ ସେଇ ପିଲା ହେଇକି ହିଁ ରହିଚନ୍ତି। ବଡ ହଉନାହାନ୍ତି ଛାଡ
ଆଜି ବହୁତ ସହଜ ଥିଲା ସବୁ ତ ଯାହାଝଉି ସବୁ ବୁଝି ଯାଉଥିଲି।
ମୁଁ ଟିକେ ଅନ୍ୟ ମନସ୍କର ହେଇଥିଲି ସେ ତେଣୁ ମୋର ବି ଟିକେ ଭୁଲି ହେଇଗଲା।
ମୁଁ ଭାବୁଥିଲି ଭୁଲ ହବା କ ଯେ ଆହାର କେ କେମତି ଆଜି ଭୁଲ
ମୁଁ ଟିକେ ଅନ୍ୟ ମନସ୍କ ଥିଲି ତ ସେଥିପାଇଁ। ନ ସମସ୍ତେ ବି ମତେ ଆଶ୍ଚର୍ଯ୍ୟ ହେଇକି ଅନେଇଚନ୍ତି। ଆରେ ମୁଁ ବି ଗୋଟେ ମଣିଷ ମଣିଷ ଦ୍ାରା ଭୁଲ ହବନି ଆଉ କାହା ଦ୍ୱାରା ଭୁଲ ହବ।
ଆଁ
ଏ ସମସ୍ତିଙ୍କି ଏ ବାଁ ପଟିବ ବାଁ ପଟିବ ନେଇତି ଡାହାଣ ବାଁ ପଟେ ବି ବନେଇଚନ୍ତି ଡହାଣ ପଟେ ବି ବନେଇଚନ୍ତି ମୁଁ କହିଲି ୟେ କଣ। କଣ କହିବି ଆଉ।
ମୁଁ ଖାଲି
ଇସା ମାନେ ଆମ ଶିକ୍ଷକ ବି ଆମ ଶିକ୍ଷକ ମହାଶୟ ବି ହେଲା ସେ ବି ଆଶ୍ଚର୍ଯ୍ୟ। ବୁଝି ମୁଁ ଆଉ କଣ କହିବି। ହେ ପ୍ରଭ ହଉ ସେଟା ସମସ୍ତେ ଯୋଉ କୁହନ୍ତି ଭଲ ହଉଚି ଭଲ ହଉଚି ସେମାନେ ବି ଜାଣିଗଲେ ନା ତାର ବି ଭଲ ହଉଚି ଭୁଲ କୁ ଭ ଭଲ ହେଇଚି ବି ଭୁଲହ ହେଇକିବି ହେଲା।
ହଁ ମୁଁ ଖାଲି ଅନେଇକି ବସିଥିଲି ମୋ ପାଳି କେତେବେଳେ ଆସିବ।
ମୁଁ ଭାବୁଥିଲି ଆଁ ସାର ତ ଡାକ ଇଁ ମାନେ ଡାକନ୍ତିନି ଡାକନ୍ତିନି ଡାକିବେନି ପ୍ରାୟ ଏଇା ଆଉ।
ହ
ସେ ଡାକିଦେଲେ ମୁଁ କିନ୍ତୁ ଲେଖିଥିଲି ମାନେ ଖାତାରେ ଅଲଗା ଲେଖିଥିଲି ସେଠି ଯାଇକି ଅଲଗା ଲେଖିଲି। ମୁଁ ବାହାଘରୁ ବି କହିଚି ଏଇ ସବୁ ମାନଙ୍କରେ ମୁଁ ମୁଁ ବି ଟିକେ ଦ୍ୱନ୍ଦରେ ରୁହେ। ତ ରହିଗଲି ଆଉ।
କାରଣ ବାକ୍ୟ ଲେଖି ନଥିଲି।
ଆଁ ମୁଁ ସବୁ ଲେଖିଚି ଯାହା ଯାହା ଯେତେର ଲେଖି ମୁଁ ସେତେ ଥରେ ଲେଖିଚି।
କହିବା ଆଗରୁ ମୁଁ କରିଦେଇଥିଲି।
ନା ମୁଁ ଯେହେତୁ ସାମ୍ନାରେ ମୁଁ ଥିଲି ହଁ ହୋଉ ଖାଲି ଭୋକ
ଭୋକ ନା?
ପକୋଡା ଖାଇବାକୁ ଇଚ୍ଛା ହଉଛି। ଗୁପଚୁପ ଚାଟେ ଏଇଗୁରା କୁ ଖାଇବାକୁ ହଁ ଏକାକି
ହୁଁ।
ଆଉ କଣ କହୁଚ କୁହ। ଆଉ ଜଣ କହିଲି ହିସାବ କରି ଟିକେ ଚିଠା ଟା ଦେଇଦବ ସମସ୍ତେ ଜାଣିବେ ସେ କଣ କହିଲା ମୁଁ କିଛି ଶୁଭିଲା ନାଇଁ ମୁଁ କିଛି ବୁଝି ପାରିଲିନି। ପାଇ ଗ
ସେ ବି ଆଉ କହିଲାନି।
ସେ ନ କୁହନ୍ତୁ ମୋର